ହୁଁ ହୁଁ।
ହାଲୋ।
କଣ କରଥିଲେ।
ହାଲ ଏ ବସଚି।
ଶୁଭୁଛି ନା?
ତମେ କଣ କରୁଚ?
ମୁଁ ଏଇ ସନ୍ଧ୍ୟା ଦେଇ ସାରିକି ବସିଛି ଆଉ କଣ କରିବି।
ପୁଅ ହେଇଁ ଖାଉଛି।
କଣ ଖାଉଚି?
ମୁଢ଼ୀ ମିିକ୍ସଚର। ହ୍ୟାଲୋ ମୁଢି ମିକ୍ଚର ଖାଉଚି। ଆଁ?
ତମେ କଣ କରଛ?
ମୁଁ କିଛି ଖଏନି ଦେଖିଆ। ଚା ଟିକେ ହବ ଯଦି କରିବି। ଆରେ ଟିକେ ଭଲସେ କଥା ହୁ ତମ କଥା ଟା କ୍ଲିୟର ହୋଉନି।
ହଁ। ତରବେ ନା ତରବେ ନା।
ଶୁବୁନି?
ତଉ ତାଳ ଯାଇନା?
ତମେ ଟିକେ ପାଟି ପାଖରୁ ଫୋନ୍ ଟା କାଢିକି କଥା ହୁଅ।
ପାଟି ଆଉ ଦୂରେ ତ ପାଣିପଳେଇ ଯାଏକି ହାଲୋ।
ହୁଁ।
ତଳକୁ ଯାଇନା କି?
ତଳକୁ ଚାଟା ବେଳେ ତାକୁ ନେଇକି ଯାଇଥିଲି ଉଠିଲା ସନ୍ଧ୍ୟା ବେଳେ ଯାଇଥିଲା ଟିକେ ସମୟ।
ତଳେଇ ଯାଇଏନ ଆଉ।
ସେଇ ବା କହୁଛି ତାକୁ ଟିକେ ସମୟ ନେଇକି ଯାଇଥିଲି ବଲ୍ ଖେଳିବା ପାଇଁ।
କେ
ହୁଁ ହୁଁ କ୍ରିକେଟ କଣ ଖାଲି ବଲ୍ ପକେଇଲା ଖାଲି ଧର- କ୍ୟାଚରେ କ୍ୟାଚ ଖାଲି ଧରା ଧରି ହେବ ନା ଆଉ କଣ? ଆଉ କେହି ତ ବାହାରୁ ନନ୍ତି ବାହାରୁନୁ
ଆ ସମ
ହୁଁ ସମସ୍ତେ ପଳି ଆସିଲେ ଆଉ। ନା କେହି ମାନେ ବାହାରୁ ନାହାନ୍ତି।
କମାଇ।
ନା ପା।
କଣ ପାଇଁନ
ଆ ସମସ୍ତଙ୍କ କଥା ଟା ଟେ ଶୁଣ ଏତେ ସ୍ପିଡ କହିଦେଇି କୁଟେ ପଳେଇବ କି ତମେ?
ଆଲା ନା କହ
ସମଛ ଟୁସନ ସ୍କୁଲ ଯାଉଛନ୍ତି ଆଉ ଟାଇମ ହେଲେ ସିନା ମା କଣ କଥିଲେ ଦୁଇ ତିନି ଜଣ ଆସୁଛି ଭଲ ଦେହ ଖରାପ ଜର।
ତମ ତ ଜ
କିଏ ସେ କିଏ ସେ?
ଉତ୍ ତମ ଉତ୍ତମ ମ୍ୟନ୍ମାର
କିଏ ସେ?
ମାନ ଅଛି ଲା
ଆ ସେଇ ସୂର୍ଯ୍ୟବାଜ ଦେହ ଖରାପୁଏ
ସାଉ
ସିଏ ସିଏ କଣ ତା ସାଙ୍ଗେ ତମେ କଥା ହେବନି?
କା ଦେହ ଖରାପ?
ସୂଚିବାଚର
ସଚି
ହଁ
ସୂଚି ଦେହ କରାବ
ହଁ
ହଁ
ଆମ ଦେହ ଖରାପ ଆଉ ମନ- ସାହୁ କଣ ସାହୁଛି ତମ କ କଥା ହୁଏନି
ତାଉକୁ
ହଁ
ସା ସାହୁ ସାହୁ ସ୍ତ୍ରୀ
କଳ୍ପନା ସେ ଡିଉଟି ଯାଉନି କି?
ଆସନିବାସ ଟା
ମୋର ଦଶଟା ବେଆ ହେଇଗଲା ଦଶଟାରୁ ଛଅଟା ଆଉ-
ଓହୋ
ହୁଁ ଆଉ ଏଇ ଖଣି କଣ ଟାଇମ କି ହବ ତମର ତାଙ୍କର ଡିୟୁଟି ଥିଲା ରାତିରେ ଖାୟାକୁ କଣ କରିବ?
କଣ କହିବୁ କିଛି ସ୍ଥିର କରିନାହିଁ
ହେଲା
ହଁ ଖାଇନି ନହଲେ ମାସି ଫୋନ କରି ମା ସୁ ଖାଇ ପଳେଇନି ସେ ନଗଉ ଯାଉଦନ ଫୋନ କଲ ମାଉସୀାକୁ ଫୋନ କରି ମାଉସୀ ଖାଇବା କଥା କହି ତ ଫୋନ କଲ
କଣ କହିଲେ
ତମେ ଫୋନ୍ କଲ ବା ମୋ ମାଉସୀ ଲଗାକୁ ନଗେଇକି ଯାଉଛନ୍ତି ତମେ ଫୋନ୍ କଲ
ଓହୋ କଣ ବୁଝିଥାନ୍ତ ନା କଣ
ମୁଁ ଏଟା ମାଛ ଖାଇବା ପିବା କର ମୁ ଯାଇହୁଛି ତମେ ମନ କଲ କଥା
ହୁଁ ଦିନରେ କଣ ଖାଇଥିଲ
କିରେ ସାରା ତ ମଙ୍ଗଳାର ଆଉ ବୁଧବାର ହେଇଥିଲୁ ମୁଁ କହିଥାନ୍ତିି ଆଁ
ମଙ୍ଗଳବାର ରହିଲେ ମନେଖିଛ ତହେଲେ
ତୁ କଥା କହୁନା ପୁଣି ଏ କଲେ ତମ ଆମି କହୁନହି ତମେ ପନ୍ ଟା ମଧେ ଛାଡି ଦଉଛ ନା
ଗଲା ସରିଦେଲ ସରିଦେଲ ସରିଦେଲ
ତର ଚାଲ କଣ ସାଧନ
ହୁଁ ହୁଁ ହ ଓଛା ଡକ୍ଟର ହଉ ହଉ ହଉ ମୁଁ କହିବି ରହିଥା କଥା ହସାରେ କହିବି
ହ ମୁଁ ତମକୁ କିଛି କହିଛି ଆଉ କୋ ଘର କୁହ ନା ବୋଉ ଫୋନ୍ କରନୁି
ହୁଁ
ବଖନ କର ନ
ଦିନ ମା କରନରେ
ନା ମୁଁ ତ ତମକୁ କହୁଥିଲି କଥିଲି ମୁଁ ତାପରେ କଥିଲି ବୋଉ ସା ଭ କରଥିଲ
ତମ ନନା ଆଉୁନ୍ତୁ ନା ଯାଇି
ନା
କାହିଁ କିି
ତା ପୁଅ ଚେନା ଗଲା ତ
କଣ ଚୋର ଲାଗିଲା
ତାଙ୍କର ମାଆପ ବାପାଙ୍କର ସବୁ ଚେର ନ କଲେ
ଆଜ୍ଞା ସେଟ କ ଅଛି ଆଉ ଚଲ ସେ ତ ଅଛି ହଷ୍ଟେଲ ରେ ଚେରା ଲାଗିିଲା କଣ
ତେର ନ କିଲ ତାଙ୍କରଉ
ନାଇଁ
ସେ ଆମ ଗଁ ମାନେ ପଖନାହାନ୍ତି
ହୁଁ ତମକୁ ବାର ବାର କହିଲେ ତମେ ଗଲନି ଆଉ
ହୁଁ
ତମକୁ ବାର ବାର କହିଲେ
ବାର ବାର କଣ ମ କ ମୁଁ କଥା କଣ ପ୍ରଧାନମନ୍ତ୍ରୀ ସେ ଯାହା କହିବ ମୁଁ ସେବୁ ଶୁଣିବି ମୁଁ ତାଙ୍କ ବିଷୟରେ ଚାଲିଛି ନା କଣ
ହୁଁ ନା ତମଲ କର
ସେ ଜ ମରତଛି ମର ମ ଦି
ମାନେ କଣ କହିବି ତମକୁ
ସେ ମୋଟୁ ଜାଗା ବସ ଆଉ କଣ ସେ ତା ନା ସିଏ ଯାକ ମୁଁ ସେଆ ଭାବି ନା କଣ ତ ଭାବଛୁ ତମେ କହିଲ ମୁଁ କଣ ତାଙ୍କ କହିଇସିବି ମୋତେ କହିଦୁ ମତେ ଆଉ ସେଇଥି ରାଗରେେ ଫୋନ କଲେ ହଉ ତ ଗାଡ଼ି ଚଳେଇାଇଣି ସହଲା ସେଇ ଦୁ ମତେ ଫୋ କରନ
ତ ମୁଁ ମାନେ କିଛି ଲାଭ ନାହିଁ ସତ କଥା କିନ୍ତୁ କହିକି ବୁଝିଲ ନା
ଆଉ ନା ନା ନା ନା ନା ନା ମୁଁ କହିବା ତ ତମେ ଶୁଣ ତମ କଥା କହୁଛ ତମେ କହୁଛ ମୁଁ ସିଏ ଯାହା କହିବି ମୁଁ ତା କଥା ମାନିବିିନି ଆ କଣଁ ମୋର ପୁଣି ଆଜଦ ଅଛି ନାଇଁ ମୁଁ ଖାଇମି ଇ ମୋର ଦରକ ନା ନାଇଁ ତାାର ସେ ଜାଗ ତା କଥା ମାନିବି ଶମାତ୍ରୀ
ହଁ
ହଁ ତମ କଥା ଶୁଣିବୁ ଆଉ ଆଉ କ କଥା ଶୁଣୁ ନା କଣ
ନା ମୋ ହତକା ଶୁଣିଛୁ କରୁଛ ତଡ ପୁ କରୁଛ ସବୁ
ତମ କଥା ଶୁଣିପାରେ ଆଉ ତମେ କହିଲେ ଆଉ ଭିଡିଓ କଲ କର ଉଠେଇନି କା ରାହୁଲନି
ଇଏ କିଶୋର କିଶୋର ଏଖୁଣ କୋଉଠି
ଏ ସେ ଗଡ ମ ଜା ନା
ସେ ତ ରୁମ
ତା ସା ନାଁ ତ ସାର୍ ତା ଶାଳି ବାହାଘର କାଲି ବୋଧେ ଘରକୁ ଯିବ।
ଉ ତମକୁ ଫୋନ କରିଥିଲା ବୋଧେ।
ନା ଅବଶ୍ୟ ଦିନ ସେଟା କୋଉ ପଚିଶ ତାରିଖକୁ ବାହାଘର ତ ଛାଡିବ। ମାନେ ଇଏ ଯାହାକୁ ବାହା ହେଇଛି ତା ଉପର ଭଉଣୀ।
କଣ ତାର ଉପର କଣ ବଡ ଭଉଣୀ ବାହା ହେଇ ନଥିଲେ?
ହଁ ନା ସେ ଭଲ ପାଇଥିଲା ତ ବାହା ହେଇନଥିଲା।
ହଁ।
ହୁଁ
କେତେ ବୟସ ହେଲାଣି ଆସି?
ତାମାନେ ତାକୁ ପଇଁତିରିଶ ବତିଶି ହେଇଥିବ ସେ ଆଉ ଭଲ ପାଇଥିବ ସେ ଦୁବାଇରେ ରହୁଥିଲା ତ
ହଁ।
ବାଲଟା ବାହାହବ ବୋଲି ଫାଇନାଲ ହେଇଗଲା ତ ଆରେ ତା ଶଶୁରଘର ତାକୁ ତା ଶଶୁର ତାକୁ ଚାହାନ୍ତିନି ହେଲା। ତା ଇଏ ହଉଛି ତା ଶାଶୁ ତା ଝିଅ ଅଲଗା ରହୁଛନ୍ତି ଇଏ ଯୋଉ ବାହାହେଇ ଯାଇଛନ୍ତି। ଅଲଗା ରହୁଛନ୍ତି। ତା ଭାଇ ଭାଇ ଭାଇ ଭଉଣୀ ମାନଙ୍କ ଚାହାନ୍ତିନି ଏଇ ଯୋଉ ଭଉଣୀଟା ଅଛି। ସେଇଥିପାଇଁ ବାହାହେଇନିରେ ଭଲ ପାଇଛି। ତାର ଯୋଉ ବଡ ଭାଇ ଅଛି।
ଦିଲୀପି।
ହୁଁ ମା ଝୋଉ ଚା ଦେଖେଇନି।
ହଁ।
ସବୁ ଅଲଗା ଅଲଗା ସେଇ ଦେଇ ତା ବାହାହେଇନଥିଲା ବାହାଘର ହବ।
ଓଃ ନା କେସର ତା ସ୍ତ୍ରୀ କି ଆଣିଛି ନା ଆଣିନାହି।
କୋଉଠି?
ସେଇଠିକି।
ବାହାଘର ସରିଲା ଆଡୁ
ବାହାଘର ସଇଲା ପରେ ନବ।
ତା ଝିଅ ପାଠ ପଢ଼ିଲା ଭଳିଆ ହେଇନି କି?
ତ ହେଇଗଲାଣି ଆଇବୁ ଦଶ ବାର ଦିନ ବୁଲେଇ ନେଇ ପଳେଇବ ଆଉ ନାଇଁ ଯିବ ଅଙ୍ଗନବାଡି ପଡିଲାଣି ତାଙ୍କ ଗାଁରେ।
ହଁ ଦଶ ବାର ଦିନ ବୁଲିବା ପାଇଁ ସେ ଅଲଗା ରୁମ୍ ନେଲା।
ହୁଁ ସେ ଖାଲି ବୁଲିବାକୁ ନବ ବୁଲିବାକୁ ନବ ଆଠ ଦଶ ଦିନ ପନ୍ଦର ଦିନରେ ବୁଲେଇନବ।
ହୁଁ।
ହୁଁ।
ଉଁ ହୁଁ। ଆଉ ତମ ସାର୍ ଯୋଉ ରହୁଥିଲେ ସେ ରହିଲେନି।
କୋଉ ସାର୍?
ତମର କୋଉ ସୂର୍ଯ୍ୟ ସାର ନା କଣ ରହିଥିଲେ?
ସୂର୍ଯ୍ୟ ସାର ସେ ରହିବ ରହିବ ତା ରହିବ ସୂର୍ଯ୍ୟ ସାର।
ତମ କଥାଟା ଏମିତି କାଇଁ ଶୁଭୁଛି କ୍ଲିୟର କରିିପାରୁନ ତମ କଥାଟାକୁ?
ଆଉ ତାଉ ଆରେ ବର୍ଷା ପାଗ ବର୍ଷା ହେଇକି ଦି ଚାର ଚାରି ଥର ଗଲାଣି। ଝିପି, ଝିପି, ଝିପି ହଁ ଝିପି, ଝିପି, ଝିପି, ଝିପି, ଝିପି ହେଇକି ଗଲାଣି। ଗୋଟେ ବେଳୁ ଝିପି ଝିପି ହଉଛି ଗଲା।
ହୁଁ।
ବର୍ଷା ହେଲାଣି ଜୋର୍।
ଏଆଡେ ଦିନେ ମାନେ ବର୍ଷା ନାହିଁ ପାଗ ମାନେ ଭଲ ଅଛି ଖରା ନାହିଁ କି ବର୍ଷା
ରହି ଗଲା ଆଉ।
ଏଠି ଖରା ନାହିଁ କି ବର୍ଷା ନାହିଁ। ପାଉଁଳିଆ ପାଗ।
ଉୁଁ ହ। ହଉ ହଉ ରଖ ଅଧ ଘଣ୍ଟ ଘଣ୍ଟେ ପରେ ଫୋନ କରୁଚି ଆଁ।